ହଁ
ଲୋ
ଦିଦି ନମସ୍କାରେ।
ନମସ୍କାର।
ଏ ଦିଦି ମୋର କାଲି ପରୀକ୍ଷା ଅଛି ଟିକେ ଏଇ କୋରାଣୁ କୋରୋନା ଭୂତାଣୁ ବିଷୟରେ ପଡିଚି। ଏ ଆଇ ଏଇନା ହେଇ ଏ ଗୁରୁଜୀ ଫୋନ କରିଥିଲେ, ଟିକେ କହିବ କି ଟିକେ କୋରୋନା ଆଉ ଭୂତାଣୁ ବିଷୟରେ ଟିକେ କହିବ ତା ବିଷୟରେ ଟିକେ କିଛି। ମୁଁ ଲେଖିବି ଦଶ ମାର୍କ ର।
ଓ, ହଉ। କୋରୋନା ଭୂତାଣୁ କେମିତି ଗଠନ ହେଲା ତା ଗଠନର ବର୍ଣ୍ଣନା ମୁଁ କରୁଚି, ଶୁଣ?
ହୁଁ।
କରୋନା ଭୂତାଣୁ ଗୋଲାକାର। ଏହାର ବ୍ୟାସ ଷାଠିଏରୁ ଶହେ ଚାଳିଶ ନାନ ମିଟର ଭୂତାଣୁର ଅନୁବଂଶୀୟ ପଦାର୍ଥ ଏକ କୁଣ୍ଡଳୀ ଯୁକ୍ତ ଆର୍ଏନ୍ ଦ୍ଵାରା ଗଠିତ। ତାହାକୁ ନଲିଓ କ୍ୟାପ୍ସିଡ କୁହାଯାଏ।
ଓକେ।
କାହା କାହା ଦ୍ଵାରା ଗଠିତ ହେଇଚି, କେତେ ନାନ ମିଟରର, ଏସବୁ ଗୋଟେ ଅଁ ଅନନୁବଂଶୀୟ ପଦାର୍ଥ ବୁଲିକି, ମନେ ରଖିଥିବ। ହେଲା? ତାପରେ ଅନ୍ୟ ଆର୍ଏନ୍ ଭୂତାଣୁଙ୍କ ଠାରୁ କରୋନା ଭୂତାଣୁର ର ଆର୍ନ୍ ଭିନ୍ନ। ଅନ୍ୟମାନଙ୍କ ଭୂତାଣୁ ମାନଙ୍କ ଠାରୁ ଏଇ କୋରୋନା ଭୂତାଣୁ ଟା ହଉଚି ଅଲଗା ପ୍ରକାର। ବୁଝି ହଉଚି ନା? କରୋନା ଭୁତାଣୁର ଆର୍ଏନ କୁ ସେନ୍ସ ଆର୍ଏନ୍ ବୋଲି କୁହାଯାଏ। କାରଣ ପୋଷକ ଶରୀରରେ ଏହା ସିଧାସଳଖ ଭୂତାଣୁ ପୁଷ୍ଟିସାର ସୃଷ୍ଟି କରେ। ପୁଷ୍ଟି ସାର ସୃଷ୍ଟି ସୃଷ୍ଟି କରେ। ଆମ ଶରୀରରେ ଯୋଉ ସିଧାସଳଖ ଭୂତାଣୁ ଅଛନ୍ତି ସେମାନେ ପୁଷ୍ଟି ସାର ସୁ ସୃଷ୍ଟି କରନ୍ତି ବୋଲିିକି କୁହାଯାଇ ଯିବକି ନା
ହଁ।
ଲେଖିବ ହେଲା। କୋରଣ ଭୁତ୍ କୀଟଣୁ ସଂଗଠନର ସବୁଠାରୁ ସ୍ପଷ୍ଟ ଗଠନ ହେଉଚି, ତାହାର ଉପରି ଭାଗ ବିଷ୍ଠିତ ସ୍ପିଷ୍ଟ, ଗଦା ଆକୃତିର କଣ୍ଟା ଭଳି ଅଭିବୃଦ୍ଧି ସମୂ କଣା ଭୂତାଣୁଙ୍କୁ ଯେତେବେଳେ ଗଠନ କରାହେଇଚି, ଅ ଗଠନ ହେଲା ସବୁଠାରୁ ସ୍ପଷ୍ଟ ତାଙ୍କର ଗଠନ ହୋଉଛି କଅଁ କହିଲ, ତାଙ୍କର ଉପର ଉପର ଭାଗଟା। ପୁରା ଗଦା ଆକୃତିର କଣ୍ଟା ଭଳି ବୋଲି କୁହାଯାଇଛି।
ଉପର ଓପର ଇଏ ଟା।
ହଁ। କଣ୍ଟା ଭଳିଆ ଦେଖିନା ଏମତିକି ଯୋଉ ଗୋଟେ ବଲ୍ ଥାଏ ଯେମିତି ଉ ଉପର କଣ୍ଟା ଭଳିଆ ହଁ ସେମତି। ସେଇ ଭୂତାଣୁ ରୁ ଉପରଣ କରିବାରେ ସେଇ ଶ୍ୱେତସାର ଯୁକ୍ତ ପୁଷ୍ଟିସାର ବା ଏସ୍ ପୁଷ୍ଟିସାର ବା ଭୂତାଣୁ ର ବାହ୍ୟ ଅଂଶ, ଆବରଣ ମୁଖ୍ୟ ଭୂମିକା ନେଇଥାଏ। ତାର ଏସ୍ପେ ଭଳିଆ ଗୋଟେ ପୁଷ୍ଟିସାର ସେ ଗୋଟେ ଭୂତାଣୁ ବାହାର ଅଂଶ ଟା ପୁରା ଆବରଣ ହେଇଥାଏ ତାର ସେଇଟା ହଉଚି ମୁଖ୍ୟ ଭୂମିକା। ସେଇ ଶ୍ଵେତସାର ଯୁକ୍ତ ପୁଷ୍ଟିସାର କୁ କଣ କୁହନ୍ତି, କ୍ୟାପସିଡ୍ ବୋଲି କୁହା
ଓ ହ।
ଏମତି ଗଠନ ହେଇଥିଲା ବୋଲିକି କୁହା ଯାଇଚି।
ହୁଁ।
ଆଉ ଆଉ ତାର ଲକ୍ଷଣ କଣ?
ହଁ କିଛି ଲକ୍ଷଣ ବିଷୟର କୁ ଲେଖିଲେ ପୁଣି ମାର୍କ ଟା ପୁଣି ଆସିବ ନା। ସେମତି ଲେଖିଲେ ପୁଣି ଯେମତି ମତେ ଯେମିତି ଦଶ କୁ ଦଶ ଦେବେ।
ହଁ। ଯେମିତି କିି ତମ ଗ୍ରସନୀ ବା ସ୍ୱର ପେଟିକା ଇତ୍ୟାଦି ଉପରେ ଶ୍ଵାସନଳୀ ସଂକ୍ରମିତ ହୋଇଥିବା ତଣ୍ଟି ଦରଜ୍ ଲାଗେ, ଶୁଖିଲା କାଶ ହୁଏ। ଶ୍ୱାସରୁଦ୍ଧ ହେଲା ପରି ଲାଗେ। ଶୀଘ୍ର ଯୋଉ ଦୀର୍ଘ ଶ୍ଵାସ ନେଇ ହୁଏ ନାହିଁ। ଓ ହାଲିଆ ଲାଗେ। ପ୍ରଥମେ ହାଲିଆ ଲାଗୁଥିବ। ଦୀର୍ଘ ଶ୍ୱା ଶ୍ୱାସ ନେଇ ହବ ନାହିଁ, ହେଲା କି। ଶୁଖିଲା କାଶ ହବ, ତଣ୍ଟି ଦରଜ୍ ଲାଗିବ।
ହୁଁ।
ମୁଣ୍ଡ ବ୍ୟଥା ଓ ଜର ହୁଏ। ରୋ ରୋଗୀଙ୍କର ଗନ୍ଧ ଆଉ ସ୍ଵାଦ ମଧ୍ୟ ବାରି ପାରିବେ ନାହିଁ,। ବାରି ମାନେ କିଛି ଜଣା ପଡିବନି ତାକୁ। ଖାଇବା, କିଛି ବାସ୍ନା ଏସବୁ କିଛି ସେ ଜାଣିପାରିବେ ନାହିଁ। ଶ୍ଵାସ ଶ୍ଵାସ ନଳିକା ଆଉ ଫୁସଫୁସ୍ ସୂକ୍ଷ୍ମ ଶ୍ୱାସତନ୍ତ୍ର ସଂକ୍ରମିତ ହେଲେ, ଭୀଷଣ କାଶ ମଧ୍ୟ ହୋଇଥାଏ। ସେଥିରେ କଫ ବାହାରେ, ଦୀର୍ଘ ଶ୍ଵାସ ନେବାରେ କଷ୍ଟ ମଧ୍ୟ ଅନୁଭବ ହୁଏ। ଆଉ ଶ୍ଵାସ ରୁଦ୍ଧ ହେବା ପରି ଲାଗେ, ଯେମିତିକି ଶ୍ଵାସ ବନ୍ଦ ହେଇଯାଉଚି ହେଲା କି। ସେମିତି ମଧ୍ୟ ଲାଗି, ହଁ ହଁ ସେମିତି ଲାଗିଥାଏ। ଛାତିରେ କଫ ଜମି ତାକୁ ଭାରି, ଭାରି ଭାରି ଲାଗେ। ଯେମିତିକିି ବହୁତ୍ ଓଜନିଆ ଲାଗୁଥବ। ଅତି ସାଘାନ୍ତିକ୍, ସାଙ୍ଘାତିକ୍ ଅବସ୍ଥାରେ ଶରୀରର ଅମ୍ଳଜାନ ସ୍ତର କମିଯାଇ ଓ ଓଠର ରଙ୍ଗ ନୀଳ ହୋଇଯାଏ। ଅମ୍ଳଜାନ ଆମର କମି ଯାଇଥାଏ। ଆଉ ମଧ୍ୟ କଣ ହୁଏ ଶରୀର ଓ ଓଠର ରଙ୍ଗ କଣ ହୁଏ ନୀଳ ପଡି ଯାଏ। ନିଶ୍ଵାସ ଛାଡିବା ବେଳେ ସଂ ସଂ ଶବ୍ଦ ମଧ୍ୟ ଲାଗି ଥାଏ। ଭଲରେ କଥା କହିପାରେ ମଧ୍ୟ ନାହିଁ।
ଆଜ୍ଞା ଆଜ୍ଞା।
ଭଲରେ କଥା ହେଇ ହବ ନାଇଁ। ଶ୍ଵାସ ଓଠର ରଙ୍ଗ ନୀଳ ହେଇଯିବ। ଅମ୍ଳଜାନ ସ୍ତର କମିଯିବ, ଏସବୁ ହୋଇଥାଏ।
ହଁ ଦିଦି ଲେଖିଦେଲି ହଁ।
ପୁରା ଆରାମସେ ଲେଖିଲେ ଦଶ ମାର୍କୁ ଦଶ ମାର୍କେ ମିଳିବ।
ହଁ।
ଆଉ ଏଥିରେ ମଧ୍ୟ ଆମେ ବାରମ୍ବାରମ୍ ହାତ ଧୋଇଥାଉ
ହଁ ଦିଦି ହାତବା କେତେ ପ୍ରକାରରେ ଧୁଅନ୍ତି।
ହଁ।
ଛ ପ୍ରକାର
ହଁ ହାତ ଗୋଡ଼ ଆମେ ପରିଷ୍କାର ପରିଛନ୍ନ ରଖିଥାଉ ମୁହଁ ବନ୍ଦ କରିବା ପାଇଁ ଆମେ ବ୍ୟବହାର କରିଥାଉ
ହଁ।
ଏସବୁ ଆଉ ଅନ୍ୟ ସ୍ଥାନକୁ ଗଲେ ନିଜେ ମାନେ ଦୂରେଇକି ରହିବା ଏସବୁ ମଧ୍ୟ କରି ଥାଉ ଲୋକଙ୍କ ସଂସ୍ପର୍ଶରେ ଆସି ନଥାଉ କାହାର କୋଉ ଭୂତାଣୁ ଥିବ ତମ ଦେହକୁ ଆସିବ ସେମିତି ହେଇପାରିବ ସେଥିପାଇଁ। ଆଉ କାର୍ଯ୍ୟ କାର୍ଯ୍ୟ ନଥିଲା ଆମେ କଣ କରିବା
ହଁ।
ବାହାରକୁ ବାହାରିବା ନାହିଁ
ମାନେ ଘର କିଛି ଅସୁବିଧା ପଇଲା ତାହେଲେ ବାହାରକୁ ଯିବା। ପଡ଼ିବ ଯଦି ଅସୁବିଧା ନାହିଁ ତବାହାରକୁ ଯିବାକୁ ପଡ଼ିବନି ହଁ।
ସବୁ ଲକ୍ଷଣବି ଦେଖାଯାଏ ତମେ ଡାକ୍ତରଙ୍କ ପରାମର୍ଶ ନବ। ଘରେ ରହିବନାହିଁ ବୁଝିଲେନା।
ହଁ।
ଏଇ ଭୂତାଣୁରେ ବହୁତ୍ ଲୋକଙ୍କ ଜୀବନ ମଧ୍ୟ ପଳେଇଚି ସେମାନେ ଜାଣି ପାରିନାହାନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ।
ଆଉ?
ଆଉ କଣ ସ୍ୱାସ୍ଥ୍ୟ ଭଲ ଅଛିନା?
ହଁ ସେମିତି ଆଉ କଣ କହିବି କାଲିତ ପରୀକ୍ଷା ଆଉ ମୁଁ କୁଆଡ଼ୁ କଣ କହିବି ମୁଟିକେ ଶୋଇନାହିଁ ଟିକେ ଆଜି ଖରାବେଳେ ଟିକେ ସାନ୍ତିରେ।
ତମେ ମନ ଦେଇ ମନ ଦେଇ ପାଠ ପଢିଲେ ସିନା ଭଲ ଅଁ ନମ୍ବର ରହିବ
ନା ଆଉ ଟିକେ ଦିଦି ଆଉ ଦିଟା ତିନିଟା ପନ୍ଦର କହିଦିଅ?
ଆଉ ଆଉ ଦି ତିନିଟା କହିବି?
ଦିଇ ତିନିଟା କନ୍ତର କହିଦେଲେ ମୋର ହେଇଯିବ।
ହଉ ହଉ କହିଦେବି ଆଉ।
ମିନିମମ୍ ଦଶ ମାର୍କେ ଦେଢ଼ ପେଜ୍ ଦୁଇ ପେଜ୍ ଲେଖିବାକୁ ପଡ଼ିବନା।
ହଁ।
ସେଟ ଆଉ ଆଉ ଅଳ୍ପ ଟିକେ କହିଦିଅ ମୋର ହେଇଯିବ।
ଆଉ ଆମର ସେ ଟୀକା ବିଷୟରେ କହିଦଉଚି କୋଭିଡ଼ିର ଯୋଉ ଟୀ ତା ବିଷୟରେ ଆ
ଏଇ ଯୋଉ ହଁ କେ କେତେ ବର୍ଷରୁ କେତେ ବର୍ଷ ପର୍ଯ୍ୟନ୍ତ ଯୋଉଟା ନିଅନ୍ତି ହଁ।
ସେଇଥିପାଇଁ ଆମର ଦେଖ ସମୂହ ଟିକା ଦ୍ଵାରା ଆମେ ପ୍ରତ୍ୟେକ ବ୍ୟକ୍ତି ଶରୀରର ଅର୍ଜିତ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ସୃଷ୍ଟି ହୁଏ ଏ ଯୋଉ ଟୀକା ନେଇଥାଉ ଆମର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ହେଲାକିି ଜୀବନ ଚର୍ଚା ପାଇଁ ସୁରକ୍ଷା କବଚ ସାବ୍ୟସ୍ତ ହୋଇଥାଏ ଯେମିତିକିି ଆମେ ଆମ ଜୀବନକୁ ବଞ୍ଚେଇବା ପାଇଁ କିଛି କବଜ ବ୍ୟବହାର କରିଥାଉ ସେମିତିକିି ଟିକାରେ ମଧ୍ୟ ଆମର କହିଥାଏ କବଜ ଭଳି କାମ କରିଥାଏ ଆମ ଦେଶର ପ୍ରସ୍ତୁତି କୋଭିଡ୍ ନାଇଣ୍ଟିନ୍ ବା କୋରୋନା ଭୂତାଣୁ ମଧ୍ୟରୁ ପ୍ରଥମ ଟି ହଉଛି କଣ କୋଭିସିଲ୍ ପ୍ରଥମ ଥିଲା କୋଭିସିଲ୍, କୋଭିସିଲ୍, କୋଭିସିଲ୍ ଦ୍ୱିତୀୟ ହେଲା କୋଭାକ୍ସିନ୍
କୋଭାକ୍ସିନ୍। ହଁ ତାପରେ
ଆଉ କେତେବେଳେ ଆମକୁ କୋଭାକ୍ସିନ୍, କୋଭିସିଲ୍ ଏକ ଆରଏନଏ ଟିକା ବୋଲି ଆମେ ତାକୁ କହିଥାଉ। କାରଣ କରୋନା ଭୂତାଣୁର ଆର୍ ଏନ୍ କୁ ଥଣ୍ଡା ରୋଗ ଭୂତାଣୁର ର ପୁଷ୍ଟିସାର ଆବରଣ ଦ୍ଵାରା ପ୍ରସ୍ତୁତ କରାଯାଇଚି। ଏଇଟା ଗୋଟେ ଥଣ୍ଡା ରୋଗର ଆବରଣ ବୋଲି କୁହାଯାଇଚି ହେଲା କି।
ସେଇଟା ଆରେନ୍ଚ ଯଉ କୁହାଯାଏ।
ହଁ ଏହା କୋଭିଡ୍ କୋ କୋଭିଡ୍ ନାଇଣ୍ଟିନ୍ କଣ୍ଟା ଭଳିଆ ପୁଷ୍ଟିସାର ସଂଲଗନ ହେବାରୁ ବାଧା ଦେଇଥାଏ ବୁଝି ହଉଚି ନା।
ଓହୋ ହଁ।
ଲଣ୍ଡନ ସ୍ଥିତ ଅଁ ଆଣ୍ଟିଜେନିକ୍ ଚା ଅକ୍ସପୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଇଏ ବିକଶିତ କରାଯାଇଚି। ପୁନେଇ ସେରମ୍ ଇନଷ୍‌ଟ୍ୟୁବ୍ ରେ ଆମ୍ଭକୁ ଚେକିକାର ଭାବରା ଭାବରେ ଉପାଦନା କରାଯାଉଚି। ଏ ଏସବୁ ଉପାଦାନ ଯୋଉଠି ସବୁ ଉତ୍ପାଦନ କରାଯାଉଚି ପୁନେର ପୁନେର ସେରମ୍ ଇନଷ୍‌ଟ୍ଯୁଟ୍‌ରେ ଏ ଟିକା ସବୁ ଉପାଦାନ କରାଯାଉଚି ହେଲା କି। କୋଭାକ୍ସିନ୍ ଆମର ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ପ୍ରଥମ ଟୀକା। କୋଭାକ୍ସିନ୍ ଆମର ଆମ ଜ୍ଞାନ କୌଶଳରେ ଆମେ ତାକୁ ବାହାର କରିଚେ। ଗୋଟେ ସ୍ଵଦେଶୀ ପ୍ରସ୍ତୁତ୍ ପ୍ରସ୍ତୁତ କରାଯାଇଚି ଗୋଟେ ପ୍ରଥମ ଟୀକା ବୋଲି ହେଲା କି।
ହଁ।
ଭୂତାଣୁକୁୁ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥା ପୁନେରେ ପୁଷ୍ପ ବିପରଣ କରି ତାହା ହାସିତ ନିଶ୍ଚି ନିଷ୍କ୍ରିତ ଉତ୍ପାଦନ ଗୁଡିକ ହାଇଦ୍ରାବାଦ୍ ସ୍ତିତ ଭାରତ ବାୟୋଟେକ୍ ରେ ଉତ୍ପାଦନ କରାଯାଇଚି। ହେଲା କି ଆକୁ ସବୁ ବ୍ୟବହାର କରିକି ହଁ ବାୟୋଟେକ୍‌ ରେ ଆମର କଣ କରାଯାଇଚି ହାଇଦ୍ରାବାଦ୍ ସ୍ତିତ ହାଇଦ୍ରାବାଦ୍ ର ବାୟୋଟେକ୍‌ରେ ଆମର କଣ କରାଯାଇଚି? ଉତ୍ପାଦାନ କରାଯାଇଚି। ଏ ପର୍ଯ୍ୟନ୍ତ ଆମ ଦେଶରେ ନଅଟି ରୁ ଅଧିକ କୋଭିଡ୍ ୱାନ୍ ଟିକାକୁ ଆମେ କଣ କରୁଚେ ଆପଦକାଳୀନ ବ୍ୟବହାର ପାଇଁ ଅନୁମତି କରାଯାଇଛି। ଯେଉଁଥିରୁ ପାଞ୍ଚଟି ଆମ ଦେଶରେ ଉତ୍ପାଦିତ ହେଉଚି ହେଲା। ଆମ ଦେଶରେ ପା ତା ଉତ୍ପାଦିତ କରାଯାଇଛି ହେଲା କି? ହଁ। ହଁ। ଯାଇ ଜାଇ କୋବି ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୃଥିବୀର ସର୍ବପ୍ରଥମ ଡି ଏନ୍ ଏ ଆଧାରିତ କୋଭିଡ୍ ଟିକା। ଏହାକୁ ଚର୍ମରେ ଜେଟ୍ ମାଧ୍ୟମରେ ଦିଆଯାଇଚି ଚର୍ମର ଜେଡ୍ ମାଧ୍ୟମରେ ଆକୁ ଦିଆଯାଇଚି ଏଣୁ ଦାୟି ଓ ବି ସ୍ଵଦେଶୀର ସର୍ବପ୍ରଥମ ଡି ଏନ୍ ଏ କୁ ଆଧାରିତ କରିକି ଏଇଟା ଦିଆଯାଇଚି।
ଓହୋ ହଉ।
ଏତିକି ଆରାମ ସେ ବଢ଼ିଆ ସେ ଆପଣ ଲେଖିଲେ ଭଲ ନମ୍ବର ମିଳିବ ବୋଲି ମୁଁ ଆଶା କରୁଛି।
ହଉ ଦିଦି ଧନ୍ୟବାଦ ମତେ ଏତିକି ଜଣେଇଥିବାରୁ କି ଯା ହଉ, ପରୀକ୍ଷାରେ ଯା ହଉ ଭଲସେ ଗୋଟେ ଉନ୍ ପେଜ୍ ଗୋଟେ ଯାହା ବି ହେଲେ ଦେଢ ପେଜ୍ ଖଣ୍ଡେ ଯାହାବି ହେଲେ ଲେଖିବି।
ହଁ ଆରାମ୍ ସେ ବହୁତ୍ ଲେଖିବ। ମନ ଦେଇ ଲେଖିବ ଆଉ ତୃ ଟି କିଛି ରଖିବ ନାହିଁ।
ଆଜ୍ଞା।
ତ୍ରୁଟି କିଛି ରଖିବ ନାହିଁ। ମନ ଧ୍ୟାନ ଦେଇ ଲେଖିବ ଆରାମ ସେ ଆ ଆପଣଙ୍କ ପରିଶ୍ରମର ଫଳ ନିହାତି ମିଳିବ।
ଧନ୍ୟବାଦ୍ ଦିଦି। ଦିଦି ମୁଁ ରଖୁଚି। ହଁ ମୁଁ ଭଲ ଅଛି। ଆପଣ?
ହଁ ମୁଁ ଭଲ ଅଛି।
ହଁ ନମସ୍କାର ହଉ ଦିଦି ମୁଁ ଯାଉଛି ଆଉ ଥରେ ଆକୁ ଟିକେ ମନ ରଖିଦେବି ଯାଇକି ପରୀକ୍ଷାରେ ଲେଖ
ହଁ ମନ ମନ କରିକି ସବୁ ଲେଖିବେ ହେଲା। ହଉ ରଖୁଛି ନମସ୍କାର
ନମସ୍କାର ଦିଦି